ଅସ୍କାର।
ନମସ୍କାର ଆପଣ କେମତି ଅଛନ୍ତି?
ଅ ଅ ମୁଁ ବୋହୁତ ଭଲ ଅଛି ଆପଣ କେମତି ଅଛନ୍ତି? ଆପଣ ଗୋଟେ ଜାଗାରେ ବସିଯାଆନ୍ତୁ କାରଣ ପବ କେତେ ଜୋରରେ ଦଉଚି ଆପ ଓ ଶୁଆ ଇଏ ଟିଏ
ତ ବୋହୁତ ଜୋର ଦୋଉଚି ଏଥର। ତତେ ଲାଗୁଚି ବର୍ଷା ଆସିପାରେ ଏବଂ ଗାଁରେ ରହିଲା ଅଳୁକୁ ବହୁ ଏମତି ଶବ୍ଦ ଆସେ ତ ଆପଣ ଅଁ ଟିକେ ଆଡ଼ଜଷ୍ଟ୍ କରନ୍ତୁ।
ଠିକ୍ ଅଛି ଆପଣ କଣ ଖାଇଥିଲେ ସକାଳେ?
ମୁଁ ସକାଳେ ଓଟସ୍ ଖାଇଥିଲି ବୋହୁତ ଉଚ୍ଚସ୍ତତରୀୟ ଖାଦ୍ୟ ଏତେ। ମାନେ ନିଜ ଦେହ ପାଇଁ ବୋହୁତ ଭଲ ଆପଣ ବି ଖାଆନ୍ତୁ।
ଆଜ୍ଞା ସୁସ୍ୱାଦୁ ଖାଦ।
ତ ଆପଣ କୋଉ ବିଷୟରେ କଥାବାର୍ତ୍ତା କରେଇବାକୁ ଚାହୁଚ ଆପଣ ଏଇ ବର୍ଷର ଆଇ ପିଏଲ ଦେଖିଲେ ଆର୍ ସ ବି କୁ ମୁଁ ମୁଁ କଁ ଏଯଉ ଶୁଭକାମନା ଜଣାଇବାକୁ ଚାହୁଁଚି ତା ଅ କେବଳ ତୃତୀୟ ଟିମ୍ ଆଇ ପି ଏଲ୍ ର ଇତିହାସରେ ଯିଏ କି ନିଜ ଅ ବେ ପୂର୍ବ ବର୍ଷର ଜତ୍ କୁ ପର ବର୍ଷର ଜିତ୍ ସହିତ ଆ ଜଟେଇ ରଖିଛନ୍ତି ବୋହୁତ ଦୃଢ଼ ଟିମ୍ ଟେ ବୋହୁତ ଭଲ ଟିମ୍ ଟେ ଜିି ଟି ବି ଭଲ ଖେଲଲା କିନ୍ତୁ ଏତେ ବି ନୁହେଁ। ତ ଆପଣ କୋଉ ଟିମ୍ ର ଉଁ ଯେ ସପୋର୍ଟ କରନ୍ତି?
ଆପଣ ଯେମିତି କହିଲେ ମୁଁ ଆର୍ ସି ବି କୁ ଆର୍ ସିି ବି ମୋର ପସନ୍ଦ ଦଳ। ଏବଂ ଆର୍ ସି ବି କୁ ଆର୍ ସରି ବି ପୁରା ଖେଳ ଦେଖିବାକୁ ଆଇ ପି ଏଲ୍ ଟିମ୍ ଏ ବର୍ଷ ବହୁତ ମନ ରଞ୍ଜକ ଥିଲା ଯେହେତୁ ଅ ଆର୍ ସି ବି ପୂର୍ବ ବର୍ଷ ତର ଅଠର ବର୍ଷ ପରେ ତାର କପ୍ ଟି ଉଠେଇଲା ଆ ଏ ବର୍ଷ ମଧ୍ୟ ଅ ସିଏ କପ୍ ଟି ନେଲା ଏବଂ ଦୁଇ ବର୍ଷ ହେଲା ଆର୍ ସି ବି ତାର ଜିତ୍ କୁ ବଜାୟ ର
ଆଜ୍ଞା ଆର୍ ସି ବି ର ବୋହୁତ ବର୍ଷର ତପସ୍ୟା ପୂର୍ଣ୍ଣ ହେଇ ହେଲା ଦୁଇହଜାର ପଚିଶ୍ ରେ।
ଆଜ୍ଞା। ଆର୍ ସରି ବି ର ଯୋଉ ଅଛନ୍ତି ପ୍ରଶସଙ୍କମାନେ ସିଏ ବୋହୁତ ବର୍ଷ ଧରି ଅପେକ୍ଷା କରିଥିଲେ। ଏଇ ମୁହୂର୍ତ୍ତକୁ କି ଆର୍ ସି ବି ଜି ଗୋଟେ ଜିତୁ କପ୍ କେବଳ କାରଣ ଅ ବୋହୁତ ବର୍ଷ ଧରି ଆମ ଅପେକ୍ଷାର ଅନ୍ତ ଘଟିଚି ଏବଂ ଆର୍ ସି ବି ତାର ଦୁଇଟି ଦ୍ୱିତୀୟ କପ ମଧ୍ୟ ଆଜି ଏ ବର୍ଷ ଉଠେଇଛି
ଯୋଉ ଆପଣ ମୁଁ ଜାଣିପାରେ ନାହିଁ କି ଆର୍ ସି ବି କୁ ସବୁବେଳେ ଅଞ୍ଚାସ ଅଞ୍ଚାସ୍ ଚିଡାନ୍ତି। କଣ ପାଇଁ ଅଞ୍ଚାସ୍ ଅଞ୍ଚାସ୍
ଆଜ୍ଞା। ସେଇଟା ଗୋଟେ ଆଜ୍ଞା ସେଇଟା ଗୋଟେ ଦୁଃଖଦ ଘଟଣା ଥିଲା। ଆ ଏକ ବର୍ଷ ଯେହେତୁ ସେ ସମୟରେ ଆର୍ ସି ବି ରେ ସେପରି ଖେଳାଳି ଗୁଡ଼ିକ ନଥିଲେ, ସେଥିପାଇଁ ଖେଳାଳି ଗୁଡ଼ିକ ନଥିଲେ, ଯାହାର ସମସ୍ତଙ୍କର ଖରାପ ସମୟ ଗୋଟେ ଚାଲେ ଏବଂ ସେ ସମୟରେ ଆର୍ ସି ବି ଆ ଅଞ୍ଚାସ୍ ରେ ସମସ୍ତ ଅ ପ ଅଷ୍ଟ ଅଞ୍ଚାସ୍ ରେ ପରାସ୍ତ ହେଇଥିଲା, ସେଥିପାଇଁ କିଛି ଲୋକ ସେପରି ପ୍ରତିଜ୍ଞା ପ୍ରକାଶ କରନ୍ତି ଏବଂ ଆପଣଙ୍କ ଆପଣ ମଧ୍ୟ ସେଥିରୁ ଜଣେ।
ଆଜ୍ଞା କିନ୍ତୁ ଆର୍ ସି ବି ଏ ବର୍ଷ ବହୁତ ଭଲ ଖେଳିଲା, ରୋମାଞ୍ଚକ ମ୍ୟାଚ୍ ରୋମାଞ୍ଚକ ଖେଳ ଗୁରା ଥିଲା। ଆପଣଙ୍କୁ କେମିତି ଲାଗିଲା ଏ ବର୍ଷର ଆଇ ପି ଏଲ?
ଆଜ୍ଞା। ଏ ବର୍ଷର ଆଇ ପି ଏଲ୍ ମତେ ବହୁତ ଭଲ ଲାଗିଲା। ଯେହେତୁ ମୋର ଅ ପସନ୍ଦିତା ଦଳ ଏ ବର୍ଷ ଜିତିଲା ଆଉ ଉଁ
ଆଜ୍ଞା ମତେ ତ ସବୁଠୁ ଭଲ ଖେଳାଳି ଭୈବବ ସୂର୍ଯ୍ୟବଂଶୀ ଲାଗିଲା। ଆପଣଙ୍କୁ ସବୁଠୁ ଭଲ ଖେଳାଳି କିଏ?
ଆଜ୍ଞା ମୁଁ ମଧ୍ୟ ବୈଭବ ସୂର୍ଯ୍ୟବଂଶୀର ଖେଳ ଟିକେ ଏ ବର୍ଷ ଦେଖିଲି। ଆ ସିଏ ମଧ୍ୟ ବହୁତ ଭଲ ଖେଳି ଳୁଛନ୍ତି ଏବଂ ବହୁତ ଆଗକୁ ଯିବେ ମଧ୍ୟ ମୁଁ ଆଶା କରୁଛି। ସେ ତାଙ୍କର ସେ ଯେଉ ଯେଉଁ ପ୍ରକାର ଏବେ ଖେଳିଆ ଆରମ୍ଭ କରୁଚନ୍ତି ସିଏ ଗୋଟେ ଏପରି ଏ ଜାଗାରେ ଯାଇଁ ପହଞ୍ଚିବେ ଯେପର୍ଯ୍ୟନ୍ତେ ଏପରି ନୂଆ ରେକଡିଂ ର ରେକର୍ଡ ଗୁଡିକ କରିବେ ଯେଉଁ ରେକର୍ଡ଼ ଗୁଡ଼ିକ ଆଗରୁ କୌଣସି ଆ ଖେଳାଳି ଭାବେ କରି ନଥିଲେ କିନ୍ତୁ ତାକୁ ଆଗକୁ ମଧ୍ୟ କରି ପାରିବେନି।
ଆଜ୍ଞା ହଁ ବହୁତ ସୌଭାଗ୍ୟ ଜନକ ହଁ ଏ ବେଳରେ ଆମ ଭାରତର କ୍ରିକେଟେ
ଆଜ୍ଞା। ଆପଣ ତଳୁ ଶୁଣନ୍ତୁ ଆଜ୍ଞା ଶୁଣନ୍ତୁ। ତଳକୁ ପଳାନ୍ତୁ ନହେଲେ ରୁହନ୍ତୁ ମୁଁ ତଳକୁ ପଳଉଚି କାରଣ ଏଇଟି ଟିକେ ପବନ ଯୋଗୁ ଆ ଆପଣଙ୍କ କଥା ଟିକେ ମୋ କଥାଟା ଟିକେ ଠିକ୍ ସେ ଶୁଭା ଯାଉନାହିଁ।
ଆଜ୍ଞା ଆଜ୍ଞା ଏବେ ଠିକ୍ ଅଛି।
ଆଜ୍ଞା।
ହଁ ଆପଣ କଣ କହୁଛନ୍ତି ବୈଭବ ସୂର୍ଯ୍ୟବଂଶୀକୁୁ ସେଇ ରାଜସ୍ଥାନ ରହିବା କଥା ନା ଆଉ କୌଣସି ଟିମ୍ କୁ ଆସିବା କଥା?
ଶୁଣନ୍ତୁ ସେମିତି ନାଇଁ ସେପରି ଏପରି ହଁ ସେ ଯେହେତୁ ଭଲ ଖେଳୁଛନ୍ତି, ସେ ଯୋଉ ଦଳରେ ରହିଲେ ମଧ୍ୟ ସେ ଦଳର ପାଇଁ ଗୋଟାଇ ଖେଳାଳି ଏବଂ ଆଁ ଭଲ ନିଜ ଦଳକୁ ଓ ଜିତିବା ପାଇଁ ସିଏ ତାଙ୍କ ଜୀବନ ଠାରୁ ଅଧିକ ଦଳ ଉପରେ ଲଗେଇ ସେ ଦଳଟା ଜିତିବାକୁ ଚେଷ୍ଟା କରିବେ। ଏବଂ ସିଏ ବହୁତ ଭଲ ଖେଳୁଛନ୍ତି। ସିଏ ଯେଉଁ ଦଳରେ ରହିଲେ ମଧ୍ୟ ମୁଁ ତାଙ୍କୁ ହଁ ହଁ ଦେଖିଚି ତାଙ୍କ ଖେଳକୁ ଏବଂ ସେ ଯେଉଁ ଦଳରେ ରହିଲେ ମଧ୍ୟ ସେ ଦଳ ଆଗକୁ ଯିବ।
ଆଜ୍ଞା ବହୁତ ଖୁସି ଲାଗୁଛି ଶୁଣିକି ଏମିତି ସବୁ ପ୍ରତିଭାଶାଳୀ
ବ୍ୟକ୍ତି ଗୁଡ଼ିକ ଖେଳାଳି ଗୁଡ଼ିକ ଅଛନ୍ତି ଆମ ଭାରତର ଆ ଟିମ୍ ରେ ଏ ଏ ଆପଣଙ୍କୁ କଣ ଲାଗୁଛି କି ଆମେ, ଦୁଇହଜାର ସତାଇଶ ର ବିଶ୍ଵକପ୍ ଜିତିପାରିବୁ?
ସେଟା ନିଶ୍ଚିନ୍ତ। ମୁଁ ଯେହେତୁ ଗୋଟେ ଭାରତୀୟ, ମୁଁ ମଧ୍ୟ ଆଶା କରିବି କି
ମାଙ୍କଡ ଗୁଡିକ ଏଠି ବହୁତ ଅଛନ୍ତି।
ଏ ମୁଁ ମଧ୍ୟ ଆଶା କରୁଛି କି ଏ ବର୍ଷ ଭାରତ ତାର ଅ। ବିଶ୍ଵ। ବିଶ୍ୱ ଅ ବିଶ୍ଵ କ୍ରିକେଟ। ଟୁର୍ଣ୍ଣାମେଣ୍ଟ ସେ ଜିତୁ ଆଉ ଏବଂ ତାର। ତୃତୀୟ ଅ କପ ଉଠାଉ।
ଆଜ୍ଞା ହଁ ମ ଇ ଦୁଇ ହଜାର ତେଇଶ ଟି ବହୁତୁ।
ଦୁଇ ହଜାର ତେଇଶି ଟୁ ବହୁତୁ ଦୁଃଖ ଛିଳ। ଥିଲା ଯେହେତୁ ଅ ଉଁ ବିଜୟ। ଆମ ମୁହଁରୁ ପଳେଇଥିଲା।
ଆଜ୍ଞା ଆପଣ ସେ ଖେଳ ଚିନ୍ତା ଛାଡ଼ନ୍ତୁ ଆପଣ ଅନ୍ୟ କିଛି କହିବେ ଯଦି କୁହନ୍ତୁ।
ତ ମୁଁ କହୁଛି ଏବେ ମାଙ୍କଡ ଗୁଡିକ ବହୁତ ବୁଲୁଛନ୍ତି। ତା ଧିଅରୁ କିଛି କିଛି ଇଏ ବି ମାଙ୍କଡ଼ ଅଛନ୍ତି ବହୁତ। ଆ ରାଗି ଯାଇଥିବା ବାଲା ମାଙ୍କଡ ଯିଏକି ଏ ଖେଦଉଛ ଅଛନ୍ତି ଗୋ-ଗୋଡାଉଛନ୍ତି ଆପଣ କଣ କହିବେ ଏ ମାଙ୍କଡ଼ ବିଷୟରେ ଏମାନଙ୍କୁ ଆମେ କେମିତି ସମ୍ଭାଳିବା।
ଆଜ୍ଞା ଆମ ଗାଁର ଅଣ୍ଡିରିପୁରେ ମାଙ୍କଡ ଅଛନ୍ତି ଯେଉଁ ମାନେ ମଣିଷର କ୍ଷତି କରୁଛନ୍ତି ଏବଂ ଅ ଗାଡି ଗୁଡିକ କ୍ଷତି କରୁଛନ୍ତି ଏବଂ ଉଁ ସମସ୍ତଙ୍କର ଅ ଟା ଚାଷ ଜମି ମଧ୍ୟରେ ପଷି ତାଙ୍କ ଚାଷ ମଧ୍ୟ ଉଁ କ୍ଷୟ ଖରାପ କରୁଛନ୍ତି । ଆଜ୍ଞା ଆପଣଙ୍କ ଗ୍ରାମରେ ଏମିତିଆ ମାଙ୍କଡ ଅଛନ୍ତି?
ଆଜ୍ଞା ବହୁତ ମାଙ୍କଡ ଅଛନ୍ତି ହଇରାଣ ବି କରୁଛନ୍ତି। କାରଣ ମାନେ ସେ ଦିନେ ଆମ ଛାତ ଉପରେ ତମେ ତିଆରି ହେଇଥିବା ପିଲାର ଗୁଡ଼ିକ ଭାଙ୍ଗି ଦେଇଥିଲେ ଯୋଉଟା କିି ଆପଣଙ୍କ ଘର ଉପରେ ପଡିଥି ଯା ଆପଣ।
ଆଜ୍ଞା ମୋର ମନେ ଭଲ ଅ ଯେହେତୁ ମୁଁ ସେଠି ବାହାରେ ଠିଆ ଛିଡା ହୋଇଥିଲି ମାଙ୍କଡଗୁଡିକ ଆସିଥିଲେ ମୁଁ ସେପ୍ରତି ଧ୍ୟାନ ଦେଇନଥିଲି ଉପରୁ। ବାହାରୁ ଠିଆ ହେଇଥିବା ସମୟରେ ସେ ଉପରୁ ଗୋଟେ ପଥର ଏଡେ ବଡ ପଥର ଟିଏ ତଳେ ଗଡିଲା ଗଡିଲା ମୁଁ ଭାବି ଇଏ ବୋଧେ ଆ। ସେଗୁଡିକ କିପରି ଗଳିଲେ ମୁ ଭାବିଲି ତାପରେ ବାହାରୁ ଆସି ଦେଖୀବା ସମୟ ରେ ସେ ମାଙ୍କଡ ଗୁଡ଼ିକ ସେଠି ଖେଳି ଭାଙ୍ଗି ଦେଇଛନ୍ତି ସବୁ ଗୁଡ଼ିକ। ପଥର ତଳେ ଗଳେଇ ପକେଇଛନ୍ତି।
ଆଜ୍ଞା ହଁ ବହୁତୁ। ମୋତେ ବି ବହୁତ ଚିନ୍ତା ହେଲା କାରଣ ଯେହେତୁ ମାଙ୍କଡ଼ ଗୁଡ଼ା ଏମିତି ମୋ ଉପତଳପ କଲେ ତାହେଲେ। ଏ ଆମ୍ବ ଆକୁ କୌଣସି ଛୁଆ ମାନେ ଯଉଗୁଡା ବାହାରେ ଖେଳୁଥିଵେ ତାଙ୍କୁ କ୍ଷତି ପହଞ୍ଚି ପାରିବ।
ହୁଁ ସେଇଟା ହିଁ।
ହଁ ତ ମୁଁ ମୁଁ ତ ଭାବୁଛି ଏବ ର ସେଇ ଯୋଉ ଯୋଉ ମାଙ୍କଡ ଗୁରା। ଉପଦ୍ରବ କରୁଛନ୍ତି ତାଙ୍କୁ ଆମେ ଏ ନିଶାର ଖାଇବା ଖୋଇକି ତାଙ୍କୁ। ଫରେଷ୍ଟର ମାନଙ୍କ ଦ୍ଵାରା ଏ ବନ୍ଦୀ ବନେଇକି ତାଙ୍କୁ ଭଲ ଜେଗାରେ ପଠେଇଦେବା କଥା ଯଉଠି ସେମାନେ ସୁଧୁରି ପାରିବେ। ଆପଣ କଣ କହୁଛନ୍ତି ଆପଣ।
ଆଜ୍ଞା ମୁଁ ମଧ୍ୟ ସେଇଆ ଭାବୁଥିଲି ଯେହେତୁ ମାଙ୍କଡ ମାନଙ୍କର ଆତଙ୍କ ଆ ଏବେ ଶହ ନୁହଁ ମୁଁ ଉଁ ସେଥିପାଇଁ ମୁଁ ମଧ୍ୟ ଭାବୁ ଥିଲି ଫରେଷ୍ଟ ମାନଙ୍କୁ ଡାକି ଏ ମାଙ୍କଡ ଗୁଡିକୁ ତାଙ୍କୁ ଧରେଇ ଦେବା ଉଚିତ ଏବଂ ସିଏ ମାଙ୍କଡ ଗୁଡିକୁ ନେଇ। ଯାଆନ୍ତୁ ନହେଲେ। ଆ ଯଦି ଏଠି ରହିକି ଏପରି କାମ କରିବେ ଆଉ କିଏ କ୍ଷତି କରୁଛନ୍ତି ଯୋଉ କିଛି ଲୋକ ବଞ୍ଚି ଯାଇଛନ ଯଉମାନେ କ୍ଷତି କରୁଛନ୍ତି ସେମ ଲୋକ ବି ରହିବେନି ଆ କାରଣ ସେ ଆ। ନିରାଶ ହେଇଯାଉଛନ୍ତି ସେ କିଛି ଟଙ୍କା ଲୋନ ଆଣି କିମ୍ବା ସୁଧୋଇ ଆଣି ସେ ଉଁ ନିଜ ଚା ଚାଷ ଗୁଡ଼ିକ। ଆରମ୍ଭ କରୁଛନ୍ତି ଏବଂ ଯଦି ଏପରି ମାଙ୍କଡ ଗୁଡିକ ତାଙ୍କ ଚାଷକୁ କ୍ଷତି କରିବେ ଏବଂ ତାଙ୍କ। ମନୋବଳ।
ଆଜ୍ଞା ଆମର ବାରିରେ ବି ଲାଗିଥିବା ବହୁତ ଗୁଡିକ ଆମ୍ବ ଗୁଡା ଖାଉନାହାନ୍ତି ତ, ନଷ୍ଟ ବି କରିଦଉଚନ୍ତି ଆ ଆପଣ ବି ସେ ଆପଣଙ୍କ ବାରରୁ କମଳା ପିଜୁଳି ଗୁଡ଼ିକ ଏମିତି ସବୁ ନଷ୍ଟ କରିଦେଉଥିବେ, ଆପଣ ଜାଣିଥିବେ।
ଆଜ୍ଞା, ହୁଁ କୁହନ୍ତୁ।
ଆପଣ ବି ଜାଣିଥିବେ ଆପଣଙ୍କ ବାରିରେ ଏମିତି ପିଜୁଳୀ ଗୁଡ଼ାକ ନଷ୍ଟ ହେଇ ଯାଉଚି କାହିଁକିନା ଅଧା ଖାଇକି ଫପାଡି ଦଉଚନ୍ତି।
ହୁଁ, ନାଇଁ ଆପଣ ଯଦି କହୁଚନ୍ତି? ମାଙ୍କଡ଼ ଗୁଡିକ କିନ୍ତୁ ମାଙ୍କଡ ଗୁଡିକ ଯେହେତୁ ଗୋଟେ ଯିବ। ପରିବେଶରେ ସେ ରହୁଚନ୍ତି ମଧ୍ୟ ସିଏ ମଧ୍ୟ ଖାଦ୍ୟ ଖାଇବେ କିନ୍ତୁ ତାହାର ଜମି କିମ୍ବା କାହାର ନିଜ ଫସଲକୁ ନଷ୍ଟ କରିଗଲେ। ତାହେଲ ସେ ମକୁ ର ଚାଷୀର ମନୋବଳ ଭାଙ୍ଗିଯିବ ଏବଂ ତାର ଆ ଚାଷ କରିବାରେ କ୍ଷମତା ଏବଂ ମନୋବଳ ରହିବ ନାହିଁ। ସେଥିପାଇଁ ସିଏ ମତେ ଖାଇବେ ଉ ତାହେଲେ ଯିଏ ପ୍ରକୃତିରେ ରହୁଚି ସେ ମଧ୍ୟ ଖାଇବେ କିନ୍ତୁ ଆ ଯଦି ଉଚି ସେତିି ଖାଇବା ଦରକାର।
ଆଜ୍ଞା ସେଟା ତ ଠିକ କଥା ମୋର ଏପରି ମାଙ୍କଡ ପ୍ରତି ଘୁଣା ନାହିଁ କିନ୍ତୁ ଗୋଟ ଟେ ଦୁଇଟା ମାଙ୍କଡ଼ ଅଛନ୍ତି ଯେ ଆପଣ ଜାଣିଛନ୍ତି ବହୁତ ଉପଦ୍ରବ ମଚାନ୍ତି କ୍ଷତି ପହଞ୍ଚନ୍ତି।
ଏ କେବଳ ଆମକୁ ବି ନୁହେଁ ତାଙ୍କ ସାଥିୀ ମାଙ୍କଡ ଗୁଡାକୁ ବି ଆପଣ ଦେଖିଥିବେ। ତାଙ୍କ ଭିତରେ ମାଡ ଗୋଳର ଆଉ କ୍ଷତି ପହଞ୍ଚା ପହଞ୍ଚି କରନ୍ତି।
ହୁଁ। ଏବଂ ଯୋଉ ଛୋଟ ଯଦି କୌଣସି ନୂ ନୂତନ ମାଙ୍କଡ ଜନ୍ମ ନିଏ, ସେ ସେ ମାଙ୍କଡ ଗୁଡାକୁ ଦେଖନ୍ତନି କାରଣ ସେ ଚାହାନ୍ତି କି କିଏ ଆଉ କୌଣସି ପୁରୁଷ ମାଙ୍କଡ ଏ ମାଙ୍କଡ ଜାତିରେ ଜନ୍ମ ନ ନିଅନ୍ତୁ ଏବଂ ମୁଁ ଏ ମାଙ୍କଡ ଜାତିରେ ରାଜ କରେ, ଏବଂ
ହୁଁ ଏ ଇଏ ଜୀବଜନ୍ତୁଙ୍କ ଭିତରେ ଏମିତି ଏଇ ଏ ଯେହେତୁ ଆମେ ମଣିଷ ଆମ ଭିତରେ ଭାଇଚାରା ରହୁ। ସବୁଦିନ ପାଇଁ ମୁଁ ସବୁ ଶାନ୍ତିରେ ରୁହନ୍ତୁ ଏହା ମୁଁ ଆଶା କରେ ଭଗବାନଙ୍କ ଠାରୁ ବି ପ୍ରାର୍ଥନା କରେ।
ହୁଁ, ଆଜ୍ଞା ଆପଣ କଣ ଉ ଉଁ ଖାଇଛନ୍ତି ନା ଖାଇବେ?
ଖାଇସାଇଲିଣି ପଖାଳ ଖାଇିଥିଲି ଯେହେତୁ ଖରା ଦିନ ଶାନ୍ତି ମିଳିଲା। ଆପଣ ପଖାଳ ଖାଇଥିଲେ ନା ଆଉ କଣ ଖାଇ
ନାଇଁ ମୁଁ ଏବେ ଯେହେତୁ ଗରମ ଗରମ ହେଉଚି ଗୁଡୁ ଗୁଡ଼ି ହଉଚି ଟିକେ ମୁଁ ମଧ୍ୟ ପଖାଳ ଖାଇବାକୁ ଚିନ୍ତା କଲି ଆଉ ପଖାଳ ଖାଇକି ଆସିଲି ଆପଣ ହଁ ଠିକ ଅଛି ମୁଁ ଆପଣଙ୍କ କଲ ଟି ରଖୁଚି ପରେ‌ କଥାହଉଛି। ଧନ୍ୟବାଦ।
ଆଜ୍ଞା ହାଲୋ।